ହ୍ୟାଲୋ ହଁ ସାର୍ ନମସ୍କାର, ହଁ ଆଉ କଣ କରୁଛନ୍ତି?
ଏଇ ଶୋଇବାକୁ ଯାଉଛି ଆଉ
ଶୋଇବାକୁ ଯାଉଥିଲେ ଆଛା ଆଚ୍ଛା ଆଉ ଖିଆ ଖିଆ ପିଆ ସରିଲା
ହଁ ସରି ଗଲାଣି ନଅଟାଆଳୁ ସାରିଲାଣି
ଆଚ୍ଛା ଆଚ୍ଛା ଆଉ ଆଜି କଣ ଖାଇଲେ
ଆଜି ଆଜି ଖାଇଲି ରୁଟି ଆଉ ମାଛ ଭଜା ଆପଣ
ରୁଟି ଆଉ ମାଛ ଭଜା ଓ ତ ରୁଟି ଆଉ ସେ ସନ୍ତୁଳା ହେଇଥିଲା ସେଇଟା
କୋଉ ସନ୍ତୁଳା ଖାଇଲେ
ତର କରୀର
କୋଉ ସବୁ ସବଜି ପଡିଥିଲା
ମାନେ ବହୁତ ସେ ଯୋଉ ନା ତ ଜାଣିନି ମୁଁ କଣ କହନ୍ତି ସେ ଯୋଉ ବିନ୍ସ ଯେମିତି ଥାଏ ନା
ହଁ ହୁଁ ହୁଁ ହୁଁ ଝୁଡୁଗ ଝୁଡୁଗ
ଜାଣିନି ତା ନା ସେଇଟା ମାନେ ଟିକେ ଟାଣ ଥାଏ ନା ସେଟା ଗାଜର ଆଉ ଆଳୁ ଆଉ ଆଉ ତିନିଟା ମିକ୍ସ ଥିଲା ସେ ଯୋଉ ଆପଣ କେମିତି କଇଜି ଆଟି ଗୁଣ୍ଡା କହିଲେ ବୁଝିବେ ତିନିଟା ହଁ ସେଇଟା ଥିଲା ହଁ ହଁ ସେଇଟା ଥିଲା ସେଇଗୁଡ଼ା ମିକ୍ସ ଥିଲା ହ ନା ନା ନା ନା ମା କରି ଥିଲେ ହ
ହୁଁ ହୁଁ ହ
ମା ଜାଣନ୍ତି ମା ଭୁଲ ଟିକେ ଜାଣନ୍ତି
ସନ୍ତୁଳା ଟା ଟିକେ ସନ୍ତୁଳା ଟା ଟିକେ କ୍ରିଟିକାଲ ଜିନିଷ ଯେ
ହୁଁ ସେଇଟା ଟିକେ ନଡିଆ ଫଡିଆ ଦେଇକି କରନ୍ତି ନା ତ ଭଲ ଲାଗେ ସେ ସେଟା ଟିକେ ଖାଇବାର ମାନେ ଟେଷ୍ଟ ଟା ତାର ସ୍ଵାଦ ଟା ତାର ଅଲଗା ଟିକେ।
ଆପଣ କେତେ ବର୍ଷ ହେଲା ରୋଷେଇ କରୁଚନ୍ତି?
ଦଶ ବର୍ଷ ହେଇଗଲା ମୁଁ ରୋଷେଇ କରୁଛି।
ହୁଁ ହୁଁ ହୁଁ ହୁଁ।
ଆପଣ କଣ ଖା ମାନେ ଖାଇବା ପୁଆ ପାଇଁ ଆପଣଙ୍କୁ କଣ ଭଲ ଲାଗେ ଯେମତି ଆପଣ ମାନେ ଉଁ ଭେଜ ରେ ହଁ ମାନେ ଭେଜ ନନଭେଜ ଯାହାବି ଆପଣ ଯେମତି?
ମତେ କି ମତେ ଟିକେ ମିକ୍ସ ତରକାରୀ ଭଲ ଲାଗେ।
ମିକ୍ସ ମିକ୍ସ ଭଜା ନା ମି କ୍ସ ତରକାରୀ ଯୋଉଟି ପନିର ପନିର
ଉଁ ହଁ ସବୁ ମିକ୍ସ ଥିବ ସେଇଟା ଟିକେ ଭଲ ଲାଗେ। ଉଁ ଏଇଟା ଦେଶୀ ଉପରେ ଆଉ।
ଆଚ୍ଛା ଆଚ୍ଛା ମାନେ ସ ତା ତା ସାଙ୍ଗରେ ଆଉ କଣ ରୁ ଟି ନା
ହଁ ତା ସହିତ ପିଠା। ଭଲ ଲାଗେ।
ପିଠା
ହଁ ଚକୁଳି ପିଠା ହେ ଇଥିବ ସରୁୁଆ ସରୁଆ ପତଳା ପତରା ସନ୍ତୁଳା ଟା ଭଲ ଲାଗେ। ଏଇ କଖାରୁ ପ ପଡିଥିବ ସବୁ ପ୍ରକାର ଜିନିଷ ମିଶିଥିବ ଅ
ଆଉ ଯେମିତି ନିରାମିଷ ରେ?
ଏଇଟା ଗଲା ନିରାମିଷରେ। ଆମିଷରେ ଏଇ ଚିଙ୍ଗୁଡି ଭଲ ଲାଗେ ଟିକେ ଖାଇବାକୁ ଚିଙ୍ଗୁଡି ତରକାରୀ।
ଚିଙ୍ଗୁଡି ଟା କେମିତି କରନ୍ତି ବା?
ଚିଙ୍ଗୁଡି ଉ ଉଁ
ମାନେ ବଡ ଚିଙ୍ଗୁଡି ଛୋଟ ଚିଙ୍ଗୁଡି ଉଁ ଆଉ ମି ବଡଟା ଆଚ୍ଛା ଆଚ୍ଛା ମାନେ ହେଲେ ବି କେତେ ବଡ ହେଇଥିବା କଥା ମାନେ ବହୁତ ବଡ ବି ମୁଁ ଦେଖିଛି ସେଥିପାଇଁ?
ଚିଙ୍ଗୁଡି
ଆଚ୍ଛା ଆଚ୍ଛା।
ହୁଁ ହୁଁ।
ସେଇଟା କେମିତି କରିବ ସାର? ନଡିଆ ବେସର ଦେଇକି? ଆଉ ଯେମିତି ସାର ତା ସାଙ୍ଗରେ ଆପଣ କେମିତି ମାନେ ଅ ଉଁ ଯେମତି ଭାତ ଥିବ ନାଁ ପୋଲାଉଥିବ ନା କିଛି ଏମିତି
ତା ସହିତ ଅରୁଆ ଭାତ ଥିବ
ହୁଁ ବସୁମତୀ ରାଇସି ଟା ମାନେ ସବୁ ମାନେ ୟା ସାଙ୍ଗରେ ୟା ଏଇ ମାନେ ଏଇ ତରକାରୀ ସାଙ୍ଗରେ ଏଇଟା ଏଇ ତରକାରୀ ସାଙ୍ଗରେ ସେଇଟା ହଁ ସେମିତି ହେବା କଥା ନା ହେଲେ ମାନେ ଖାଇଲା ଖାଇଲା ପରି ଟିକେ ଲାଗୁଛି କିଛି ନହେଲେ ତ ଯାହା ପାରିଲେ ତାହା ଖାଇଦେଲେ ତ ହେଇଗଲା ଆଉ
ନାଇଁ ସେଇଟା ସେମିତି କଣ ଇଏ ଥାଏ ତା ସହିତ ବିଭିନ୍ନ ପ୍ରକାର ଆଇଟ ତା ସହିତ ବିଭିନ୍ନ ପ୍ରକାର ଜିନିଷ ହେଲେ ଭଲ ଲାଗିବ।
ମାନେ ଖା ଆପଣ ଖାଆନ୍ତି ସେଟା ଜଣା ପଡୁଛି କି ମାନେ ହଁ ୟା ସାଙ୍ଗରେ କମ୍ବିନେସନ କରିକି ଖାଉଛନ୍ତି ତାହେଲେ।
ହୁଁ ହୁଁ ଆପଣଙ୍କୁ ଲାଗିବ ମି
ନାଁ ନାଁ ହୁଁ ମିଛ ନାହିଁ ମାନେ ମୁଁ ଜାଣି କି ଆପଣ ଖାଆନ୍ତି କଣ କଣ? ମାନେ ବହୁତ ଲୋକେ ସବୁଦିନ ଖାଆନ୍ତି। ବିନା ଯେମିତି ଆମିଷଟା ସବୁଦିନ ଖାଆନ୍ତି ଯେମତି
ନାଁ ନାଁ ସବୁଦିନ ମୁଁ ଖାଏ ନାଁ ସବୁଦିନ କଣ ଖାଇହେବ କି ଭଲ ଲାଗିବନି।
ହୁଁ।
ସପ୍ତାହ ରେ ଥରେ ଅଧେ ଥରେ ଦିଥର ଖାଇଲେ କେମିତି କଣ ଭଲ ଲାଗେ।
ଆଜ୍ଞା।
ସବ ସବୁବେଳେ ଗୋଟେ ଜିନିଷ ଖାଇଲେ ସେଟା ବିରକ୍ତ ଲାଗେ।
ଭଲ ବି ଲାଗିବନି ଆଉ ମାନେ ଇଚ୍ଛା ହବନି ଖାଇବା ପାଇଁ।
ହୁଁ ଯେତେ ଆଇଁଷ ଖାଇବେ ସେତେ ହିଂସ୍ର ହେଇଯିବେ।
ରାଗି ହେଇଯିବେ
ଇଏରେ ଆଉ କଣ ଭଲ ଲାଗେ ଖାଇବା ପାଇଁ ଆପଣ ଭେଜରେ
ହୁଁ ଭେଜ୍ ଟିକେ ପୁଣି ପନିର ଟିକେ ଭଲ ଲାଗେ ଆଉ ମସରୁମ ଅପେକ୍ଷା
ମସରୁମୁର ଚିଲି ଟା ଭଲ ଲାଗେ ଗେ ନା ମସୁରୁମ୍ ତରକାରୀ ଯେମତି ଫ୍ରା ନହେଲେ ମସଲା କଷା କଷା ହେଇଥିବ ସେଇଟା।
ଚିଲିଟା ଭଲ ଲାଗେ।
ଚିଲିଟା ବେଷ୍ଟ ଆଉ ଗ୍ରେଭିବଲା ନ ଆଉ ମି ସରି
ନାଇଁ ଗ୍ରେଭି ଗ୍ରେଭି ଏତେ ଭଲ ଲାଗେ ନା ଏଇ କର। ଚିଲି ଟା ଭଲ ଲାଗେ। ଚିଲି ଟା ଭଲ ଲାଗେ। ମାଛର ରସ ସୋରିଷ ବା ଟଣ ଟା ଭଲ ଲାଗେ।
ହୁଁ ମାଛ ଟା ତ ସୋରିଷରରେ ହିଁ ତିଆରି ହେଇଥାଏ, ନହେଲେ ପୋସ୍ତ ସେଇଟାରେ ହେଇଥିବ।
କେନ୍ଦ୍ରାପଡ଼ା ଆ
ହ
ହୁଁ ହୁଁ।
ଆଉ ସାର୍ କୁହନ୍ତୁ।
ଆଜିକାଲି ତ ସବୁ ଜିନିଷରେ ଔଷଧ ମିଶିଲାଣି। ଯେତେକ ମାଛ ହଉ ଯେତେକ ଚିକେନ ହଉ ସବୁ ଇନଞ୍ଜେକ୍ସନ
ପନିପରିବାରେ ବି ମିଶି ଯାଉଛି ସାର।
ସେଥିରେ ବି ଇନଜେକ୍ସନ ଦିଆ ହେଇକିନା ସେଗୁରା ହଉଛି ଆମେ ଯେତିିକିନା ମାଛ ଖାଉଛେ କି ଏ ଯୋଉ ବ୍ରଏଲର ଚିକେନ ବି ଆସୁଛି ସବୁଥିରେ ଏବେ ତ ମେଡିସିନ ୟୁଜ ହଉଛି। ଅ ପରିବାରେ ତ ଏମିତି ବି କଲର ଦିଆହେଉଛି, ପରିବାରେ କଲର ଦିଆହଉଛି, ମେଡିସିନ ପଡି ବିି ଆସୁଛି। କେମତି କଣ ଜଲଦି ହେଇପାରିବ? ଆମେ ଚାହୁଁଛେ କି ଆଉ ୱେଟ ନକରିବାକୁ ଯଉ ଜିନିଷ ଆମେ ମାସେ ଚାହୁଁଥିଲେ ହବାକୁ ଟାଇମ୍ ଲାଗେ ସେଇଟା ଆମେ ଚାହୁଁଛେ କେମିତି ଆ ଦଶ ଦିନ ଭିତରେ ହେଇଯାଉ ତ ମେଡିସିନ ପକାଇବାକୁ ପଡିବ ଆମକୁ ଆ ମେଡିସିନ ପ ପକେଇଲେ ଆମେ ଖାଇଚାଲିଲେ ସେଇଟା ଆମ ଦେହ ଖରାପ ହେଇଚାଲିଲା ଆଉ।
ସେଇ ଜିଣିଷତ ତ ସାର୍ ଆମ ଦେହରେ ବି ତ ସେଇ କେମିକାଲ ଗୁଡା ଆସିଯାଉଛି ନା।
ହୁଁ ସେଇଥିପାଇଁ ତ ଲୋକ ପ୍ରାୟ ଏବେ କ୍ୟାନସର ହଉଛି।
ସେଇଟା ହିଁ ମାନେ ବିଭିନ୍ନ ପ୍ରକାରର ରୋ ଗବି ହେଇଯାଉଛି ଏଟା ତ ବହୁତ ବଡ ରୋଗଟା ଯେମିତି ବ୍ଲଡ ପ୍ରେସର ହେଇଯାଉଛି ଜଣ ମାନେ କମ ବୟସ ଥରେ ସୁଗର ହେଇଯାଉ ଛି ଲୋକଙ୍କୁ ଜଣା ପ ପ ତ ମାନେ
ପଏଜନ ମେନ୍ ପ୍ରୋବ୍ଲେମ୍ ହଉଛି ଗ୍ୟାସ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ ବହୁତ ହଉଛି।
ଆଉ ଯେମତି ରୁଟି ଟା ବି ଡାଇରେକ୍ଟ ଆପଣ ଗ୍ୟାସ ରେ ବି କରିବେ ଯେମତି କରନ୍ତି ନା ସେକି ଦିଅନ୍ତି ଗ୍ୟାସ ଉପରେ ତାର ଯୋଉ ଗ୍ୟାସ୍ ଟା ବାହାରୁଛି ସେଇଟା ବି ତ କ୍ୟାନସେର-ର-ର କରିଦିଏ ନା ସାର୍। ରୋଗ କରେ ନା ସେଟା ଧୀରେ ଧୀରେ ଧୀରେଧି ପ ତ ବଢି ଚାଲିଛି ଏବେ ଆଉ ଏବେ ତ ହାର୍ଟ ଏଟାକ ବି ଆସୁ ଆସିଗଲାଣି ମାନେ ଯାାଉ ଆପଣ ଭାବିବି ନଥିବେ ତାକୁ ମାନେ ହେଇଯାଉଛି ଜିନିଷ ଟା ମାନେ ଏବେ ବେସିକାଲି ଆପଣ ଦେଖିବେ ନିଜ୍ୟୁ ଗୁଡ଼ାରେବ ବି ହାର୍ଟ ଚୋକ୍ ହେଇଯାଉଛି ନହେଲେ ହାର୍ଟ ଆଟାକ୍
ବହୁତ ବହୁତ ସେଇଟ ବି ବହୁତ ପରିମାଣ ରହୁଛି
ଖାଁ ଉଁ
ହାର୍ଟ ଗୋଟେ ଜିନିଷ କ୍ୟାନସର ଗୋଟେ ଜିନିଷ ଟିକେ ବହୁତ ମାତ୍ରାରେ ହଉଛି।
ଆଜ୍ଞା
କହିଲି ଯୋଉ ଗ୍ୟାସ ପ୍ରୋବ୍ଲେମ ହଉଛି ଆମ ଶରୀରରେ କିଭଳି ଖାଇବା ଜିନିଷ ଟାକୁ ନେଇ ହିଁ ହଉଛି ହୁଁ ମେଡିସିନ ଖାଇବା ଖାଇଲେ ସେଇଟା ଠିକ ସେ ଡାଇଜେଷ୍ଟ ହେଇପାରିଲାନି ସେଥିାଇ ଦେହରେ ସବୁ ହେଲା ଗ୍ୟାସ ପ୍ରୋବ୍ଲେମ ବାହାରିଲା।
ଆଜ୍ଞା
ହୁଁ
ସେଇ ଜିନିଷଟା ତ ବହୁତ ମାନେ ଇଏ ହଉଛି ପ୍ରୋବ୍ଲେମ ହେଇଯାଉଛି ଆମ ଶରୀର ପାଇଁ ବି ଆଉ ଆମ ମାନେ ମୁଣ୍ଡ ବି ତ କାମ କରିବନି ନା ସାର୍ ଆମ ଦେହଟା ହି ଭଲ ନଥିବୋ ତେ ମୁଣ୍ଡ କହି କେମିତି କାମ କରିବ
ହଁ
ଚିଡି ଚିଡା ଆପଣଙ୍କୁ ବି ଆସି ଯାଉଛି ଚିଡି ଚିଡି ଲାଗୁଛି ଟିକେ ଭଲ କରି ମାନେ ଖିଆ ପିଆ ହଉନି ଭଲ କରି ତ ସେଇଟା ହଉଛି ଦେହ ଭଲ ନଥିବ ତ ହଁ ଏବେ ଚାଳିଶ ପଇ ଚାଳିଶ ପ ଚାଳିଷ ତାପରେ ତ ସିଧା କିଛି ନା କିଛି ହଉଛି ଆଉ କିଛି ମାନେ
ଭରସା ନାହିଁ କିଛି ଜୀବନ ଉପରେ ଭରସା ନାହିଁ ତାପରେ ଆଉ
ହଁ ଆଉ ମାନେ ସେମତି ଇଏ ବି ଲାଗୁନି ମାନେ ଦେହଟା ସେମତି ଏନର୍ଜି ବି ଲାଗୁନି। ଏଇ କାମଟା କରିବା ପରେ ଏଇ କାମଟା। ଆଉ ମାନେ ଏଇ କୋରୋଣା ଆସିଲା ପରେ ନା ଆଉ ସେ ଭ୍ୟାକ୍ସିନ୍ ଆପଣ ନେଇଛନ୍ତି?
ହଁ ଭ୍ୟାକ୍ସିନ୍ ତ ନେଇଛି।
କେତେଟା ତିନିଟା ନା ଦିଟା? ତିନିଟା ହଁ ସେଇ ସେଥିପାଇଁ ତ ବେଶୀ ସ୍ୱସ୍ଥ ହୁଁ । ସେଥିପାଇଁ ବେଶୀ ଶରୀରଟା ହଁ ଭଲ ଅଛି ହିହିହି
ଆପା ଆପଣ।
ମୁଁ ବିି ତିନିଟା ନେଇଛି। ସେଥିପାଇଁ ତ ମୁଁ ବି ବୋଲ୍ ଭଲ ଅଛି । ଚୁଟି ଝଡି ସାରିଲାଣି ହିଁହିଁ।
ଚୁଟି ତ ବହୁତ ଝଡୁଛି ।
ଚୁଟି ସେଇ ସେଇ ବେଳୁ ଚୁଟିଟା ଯୋଉ ଝଡୁଛି ଆଉ ଦେହଟା ମାନେ ଏତେ ଏନର୍ଜି ଲାଗୁଛି ନା, ମାନେ ଦି ମିନିଟରେ କାମ ହେଇଯାଉଛି ।
ହୁଁ ହୁଁ। ଉଁ ସରକାର ତ କହିଛି ଇଞ୍ଜେକ୍ସନ ନବାକୁ । ନେଲେ ଆମେ।
ଆଧାର କାର୍ଡରେ ଲିଙ୍କ୍ କରିଦଉଛି ନା ସେଇଟା। ତ ବଡ ମୁସ୍କିଲ, ନହେଲେ ତ ଆଉ କଣ ନେଇଥାନ୍ତ୍? ଏଇ ଇଞ୍ଜେକସନଗୁଡା ବେକାରଟାରେ
ହୁଁ ସେତେବେଳେ ତ କହିଲେ ନା ଇଞ୍ଜେକସନ୍ ଯିଏ ନେଇ ନ ନେଇେଇଥିବ ତାର ତାକୁ ଏ ଜାଗାରେ ଏଣ୍ଟ୍ରି ହବନି ସେ ଜାଗାରେ
ଡରେଇ ଦେଲେ ଆମକୁ ସେଥିପାଇଁ ନେଲୁ ନହେଲେ ନେଇ ନଥାନ୍ତୁ ସତରେ ହୁଁ ଇଜେକ୍ସନ୍ ପାଇଁ ତ ବେଶୀ ମରୁଛନ୍ତି ଲୋକ। ।
ନବା ଇଞ୍ଜେକ୍ସନ ନବାକୁ ତ ଲୋକ ଡରନ୍ତି ଆଉ।
ସେଇଟା ନା ତିନି ତିନିଟା କେମିତି ନେଇକି ଗଲେ ଜ୍ୱର। ବି ହେଇଗଲା ଲାଷ୍ଟ ଇଞ୍ଜେକ୍ସନରେ ଜ୍ୱର ହେଇ ହେଲା ମତେ। ହୁଁ
ବହୁତ୍ ଅଛନ୍ତି ଆଉ ଶକ୍ତିିବାନ୍ ଅଛନ୍ତି ଆଉ।
କଣ କରିବା। କହିଲା ସେ ଦିଇଟା ତ ମୁଁ ପାର କରିଦେଲି । ଥାଡ ରେ ଏତେ ଜ୍ୱର ହେଇଗଲା ନା ଏତେ ନେର୍ଜି ଆସିଗଲା କି ମାନେ କଣ କହିବି । ପଥରକୁ ବି ମୁଁ ଭାଙ୍ଗିଦେବି । ଏମିତି ହେଇଯାଇଛି । ବହୁତ ଶକ୍ତି ହେଇଯାଇଛି । ହଉ ସାର୍ ରଖୁଚି ହଁ । ପରେ କ ତା ବା
ଓ କେ ଠିକ ଅଛି ହାଲୋ।